ହଁ। ଧାର ଦେ ପାଁଶହ ଟଙ୍କା, ଧାର ପାଁଶ ଟଆଁ ଦେ, ମୁଁ ତା'ପରେ ବ୍ଲୁତୁ ମଗେଇବି। ହାଲୋ ହୁଁ। ଆ ଖାଇବ କେତେଳେ? ଆଜି ଚିକେନ୍ ହେଇଛି। ଉଁ। ଚିଙ୍ଗୁଡି ପା ସେ ଖୋଜି ଖୋଜି ମିଳିଲାନି। ଚିଙ୍ଗୁଡି ଖୋଜି ଖୋଜି ମିଳିଲାନି। ଯାଇଥିଲୁ ଚିକେନ୍ ଆଣିଆକୁ ଯାଇଥିଲେ ଭାଇହେକା। ଚିକେନ୍ ଆଣି ନଥାନ୍ତା। ଛି ସେ ଯାଇଥିଲେ ଖୋଜିବାକୁ ଚିଙ୍ଗୁଡ଼ିକୁ, ଚିଙ୍ଗୁଡ଼ି ମିଳିଲାନି ହେଥିପାଇଁ ମାଛ ଧରିକି ପଳେଇ ଆସିିଚନି ଚିକେନ। ଆ-ଆକାଶ ତ ଚିକେନ୍ ମନା ଖାଇବା ପାଇଁ ଆଉ।
ହୁଁ ହୁଁ ହୁଁ ହୁ
ଆଜିି ତତେ ଦିଆ ହବନି ଚିକେନ୍, ହେଦିନ ଖାଇ ଦେଇ ପିସି, ଆଉ ମନାକରା ହେଇଛି, ଡକ୍ଟର କହିସନ୍ତି ଯେ-ଏ ଚାରି ପିସ୍ ଖାଇବ ଆଉ ଚାରି ସେ ସେଦିନ ପାଞ୍ଚ, ଛଅ ପିସି ଖାଇ ଦେଇଛି, ଆଉ ତୁ ଆଡ଼ଜେଷ୍ଟ କରିବୁ ନା, ସବୁ କଥାରେ ଚିଡୁଚି ଖାଲି ଏବେ। ତାକୁ ଟିକେ ମନା କରା ହଉ ଯେବେ ଟିକେ ନାଇଁ, ତାକୁ ଟିକେ ମନା କରିଛି, ସେପଟେ ସତର୍କ ହେଇକି ରହ ତ ଗୋଟେ ଭଲ ହେଇଗଲା ପରେ ତୁ ଯାହା କରୁ କିଛି ମନା ନାହିଁ, ଏବେଡେ ତୁ ଇଏ କରବୁ ନା କଣ୍ଟ୍ରୋଲରେ ରହିବୁ ଆଉ। ଖାଲି ଦିନ ରାତି ବସି ମୋବାଇଲ୍ ଦେଖୁଛି। ଦିନ ରାତି ବନ୍ଦ ନାହିଁ ମୋବାଇଲ୍ ଟା।
ମୋବାଇଲ୍ ତ ବାୟା ଗଲା ଆଉ।
ହଁ। ଲାଗିଲାନି ବା, ଉଠଉନାହାଁନ୍ତି ରିଙ୍ଗ୍ ହଉଚି ଯେ। ଓମାନ୍, କିଏ? ସିଏ ବା ଦିନ ରାତି ଟେ ମୋବାଇଲ୍ ଯେତିକି ସମୟ ଦେଖିବୁ ନା, ତୁ ମୋବାଇଲରେ ଦିନରେ ଦେଖିବୁ। ଆଖି ଦିଟା ପଶିଗଲାଣି ହେଣେ ଭିତୁରୁକୁ, କଥ୍
ଅଙ୍କଲଙ୍କର ଏମତି ପରେ ତା'ପରେ ଦେହ ଖରାପ ହେଲା।
ତା'ପରେ ତ ଦେଡ଼ି ଆମର କେବେ, ଡିସେମ୍ବର ମାସରେ ହେଇ ଥିଲା ନା, ଡିସେମ୍ବର ମାସରେ ହେଇଥିଲା। ଦି ହଜାର ପଚିଶ୍ ଡିସେମ୍ବରରେ। ତ, ତା' ପରେ ପରେ ତ ୟାର ଟିବି ବାହାରିଲାଣି ଆଉ। ବାହାରେ ରହିକି ଖାଇଲେ କଣ ହବ?
ହଁ, ହଁ।
ଏବେ ଏଠି ଘର ଜିନିଷ ସେ ଖାଉଛି, ଦେହ ଖରାପ ହେଲା ବୋଲି, ନହେଲେ ଆଗରୁ ଜମା ଜମା ସେ
ହୁଁ।
ଖାଲି ଚିକେନ୍ ଖୁଜିବ। ଭାତ ଚିକେନ୍ ସୋୟାବଡ଼ି ହେଲେ ସେ ଖାଇବ। ନହେଲେ ଖାଇବନି ଜମାରୁ।
ଚିକେନ୍ ଟା ବି କଣ ଭଲ କି? ଦେଶୀ ଚିକେନ୍ ଯା ଟିକେ ଭଲ।
ହୁଁ, ସେ କହୁନ୍ ଦିନ ରାତି ଖାଲି କହିବ, ମୁଁ ମସଲା ଜିନିଷ ଖାଇ, ବାହାରେ ଖାଲି ଦହିିବରା ଖାଇବ। ବାହାରେ କହିବ ଖାଲି ଖାଇ, ଦହିବାର ଖାଇ ଖାଇ ଦିନରାରସ ରହିବ। ଆଉ, ଏଗାରଟା ବାରଟା ହେଲେ କହିବ ଜଳଖିଆ ଖାଇବି। ସନ୍ଧ୍ୟା ହେଲେ ଜଳଖିଆ ଖାଇବି ଏରା ଖାଇଲେ ଆଉ କଣ ହେବ ସେଇ ଖାଇ ଖାଇ ଅବସ୍ଥା ଏୟା। କଥା ଶୁଣିବନି, ମାନୁନି କଥା କାହାର। ଖାତିର କରୁ ନାହାଁନ୍ତି କାହାକୁ।
ତମ ପା ଦିଦି ବଡ ହବ?
ମୋ କଥା ସେ ଶୁଣିବନି ଜମା ମତେ ମୁଁ ତାକୁ ବାଡେଇବି ନା ସେ ମୋତେ ବାଡେଇଦବ। କହିଲେ ମୁଁ କହିଲେ କି ଦେ ନା ଗେମ୍ ଖେଳୁଛି ପାଞ୍ଚ ହଜାର ଟଙ୍କା ବୁଡେଇ ଦେଇଛି ଏବେ। ଏ ମାସରେ ପାଞ୍ଚ ହଜାର ଟଙ୍କା ଗେମ୍ ଖେ ମୁଁ ପଠେଇଥିଲି ମେଡିକାଲ ଟା ଯାଇ ଥିଲା ଯେଉଁ ମେଡ଼ିକାଲ ଯୋଉ ମେଡିକାଲ ପାଇଁ ମୁଁ ପଇସା ପଠେଇଥିଲେ। ଆଉ ସେକଣ ମୋବାଇଲ ଗୋଟେ ଇଏ କରିଥିଲା ଯେ ସେପଇସା ସରି ଯାଇଥିଲା। ଏପଟେ ଏମିତି କାରନାମା କରୁଚି ସେ ଦେଖୁଚୁ ପଇସା ପତ୍ର ଅସୁବିଧା ହେବେ କେମିତି କଣ କରିବା ପଇସା ସବୁ ଏମିତି କରୁଛୁ। ଏବେ ଏଇଟି ପଇସା ଅସିଛି ଯୋଉ ମୁଁ କହୁଚି କଣ କରୁଛୁ ଇଏ କରିଦିଏ। ଶୁଣିଆରା
ଏବେ ତ ଆଟିଲିଷ୍ଟ ଭାବିବା ଦର
ସିଚୁଏସନ୍ ସେ ବୁଝିପାରୁନି ହେଇଟା ଜାଣିପାରୁନି। ଜାଣିଲେ ଏମିତି ହୁଅନ୍ତାନି ସେ ଦିନ ରାତି ଖାଲି ଗେମ୍ ଖେଳିବି ଉଡେଇ ବି ପଇସା ଖାଲେ ହେଇ ଚିନ୍ତା କରୁଛି। ଯେତେ କହିଲେ ଶୁଣିଲେ ସିନା ହବ ଶୁଣିନୁ ତ କଥା କାର ଆଉ। ହୁଁ
କଣ ମିଳୁଛି ସେଠାରେ ବହୁତ ପିଲା ଏଇ ଗେମ୍ ଇ କରିକି ବହୁତ ବର୍ବାଦ ହଉଛନ୍ତି।
ଛିଏ ହେଇନଥିଲା କି ଏମିତି ଆଗରୁ ହେମିତୀ କେତେ ପନ୍ଦର କୋଡିଏ ହଜାର ଟଙ୍କା ହେନ୍ତି ଗେମ୍ ଖେଳି ଖେଳି ତାକୁ ପଚାରିବ ଲିଷ୍ଟ ଟା ଦେଖିବ। ସେ କହିବନି କେତେ ଟଙ୍କା ଗେମ୍ ଖେଳିକି ଉଡେଇଛି ସେ ବହୁତୁ ପଇସା ଉଡ଼େଇଛି ଏବେ ବା ରିସେଣ୍ଟ ତୁ ଜାଣିବା ଦ ତୁ ମେଡିକାଲ ରେ ପଢଛୁ ତାକୁ ମେଡିକାଲ ଖର୍ଚ୍ଚ ପାଇଁ ମେ ମେଡିସିନି ପାଇଁ ଟେଷ୍ଟ ହେବ ପାଇଁ ପଇସା ପଠା ହେଇଛି ସେ ହେଇ ପଇ ସଜରେ ରେ ଗେମ ଖେଳି ଦେଇ ଉଡେଇଦେଇଛି କଣ କହିବ ତାକୁ ଏବେ ଏଇଠି ଦେଖ ପଇସା ଆସିଛି ଶୁଣୁନି କ ମୁଁ କହିଲି ତୁ ମୋ ଆକାଉଣ୍ଟ କୁ ପଠାଇଦେ ମୁଁ ରଖିଥିବି ତୋ ଦରକାର୍ ପଡ଼ିଲେ ମୁଁ ଦେବୀ। ଜମା ଦଉନି ଗେମ୍ ଖେଳୁଛି। ମୁଁ ଆଇଲେ ବନ୍ଦ କରିଦଉଛି ମୁଁ କହିଲି ଖେଳେ କରା କଣ ଯାଇଛି। ଶୁଣବନି କଥା ଯଦି କିଏ କଣ କରିପାରିବ।
ସବୁ ନିଜ ଉପରେ ଡିପେଣ୍ଡ କରେ ଘର ଲୋକ କେ
ସେଇଟା ତ। ଆମେ ମାନେ କହିବୁ ଶୁଣିବୁନି ତୁ କଥା ତୁ ତୋ ମନକୁ ବୁଝେଇବା ଦରକାର ନା ଜାଣିବା ଦରକାର ଆ ଏତେ କଣ ବୁଝେଇବୁ ନା କଣ କେତେରେ ବାରମ୍ବାର ଛୋଟ ପିଲା ହେଇଛି କି ତୁ ଆଉ। ତୁ ବୁଝିବା ଦରକାର ଜାଣିବା ଦରକାର ସବୁ କଥା।
ହଁ ଆଗରୁ ଜଣେ ଛୋଟ ଥିଲା ଏମିତି ଭୁଲ କରୁଥିଲେ ହଉ ଠିକ ଅଛି।
ବହୁତ ପଇସା ଉଡେଇଲା ବା ମଝିରେ ହେମୀତି ପଳେଇଲା କୁଆଡେ ଗୋଟେ ଏ ଛତିଶଗଡ ହେଇଠି ହେମିତି ପଚାଶ ହଜାର ଟଙ୍କା ଦେଇକି ସବୁ କରିଚି।
ଅଧିକ ମାନେ ପ୍ରେସର ତମ ଉପରେ ପଡୁଛି ନା।
ତାକୁ କହିଲେ ସେ ଖାଲି କହିବ ପଇସା ଦେଉଛି ବୋଲି ବେଶୀ କଥା କହୁଛୁ। ସେଇ କଥା ହୁଁ ଧନ୍ୟବାଦ। ତ ପଇସା ତ ଡରଉଛୁ କାହାକୁ ପଇସା ଦରକାର ନାହିଁ ମୁଁ ମୋତେ ମାଗୁଛୁ ତା ହେଲେ କଣ ପାଇଁ ଭଲ କଥା।
ଆଜି ତାହେଲେ ଚିକେନ ନା।
ଉ ଚିକେନ ହେଇଯାଇଛି। ଯେ ଆସିଛନ୍ତି ସମସ୍ତେ ଭାଇ ଭାଉଜ ଆଈ ଆସିଥିଲେ ଅପରେସନ ହେଥେ
ଏ ଯେ ଭାଉଜ ଯିଏ କହୁଥିଲେ ଆମ ଏପଟରେ ଆଗର ପଡା ସିଏ ତ?
ହୁଁ ହୁଁ।
ମାନେ ସିଏ ତମ ନିଜ ଭାଉଜ ହେବ?
ନାଇଁ ମାଉସି ପୁଆ ଭାଇ ମାଉସି ପୁଅ ମାଉସୀଙ୍କ ପୁଅ। ହ
ଆଉ ଦିଦି ଭଦ୍ରକଡୁ କେବେ ଆସଛ ନା?
ନ ମଜାାଇନ କେ ଜିବ ହାରି।
ଆପଣଙ୍କ ଘର ନୟାଗଡ ସାଇଡ ନାଇଁ।
ଆମର ବଡ଼ ମା। ହୁଁ ମାଉସର ଘର ନୟଗଡ଼। ହଁ କଟକ। ହୁଁ।
ମାନେ ନୟାଗଡ଼ ସେପଟର ଭାଷ୍ ଭାଷା ଯୋଉଟିକି ଭାଷା ଟା ଟିକେ ଏ ଭଲ ଲାଗେ କଣ ସେପଟେ ଗୋଟେ ଯୋଡା ବିଲ୍ ଅଛି କି?
ଯଡ଼ା ବିଲ ନା ତ
କଡ଼ା ବଡ଼ ବିଲ୍‌।
ଏ
ସେ ବ ନାଇଁ ନାହିଁ ବଡମ୍ବା ପଟେ।
ଆ
କଟ କଟକ ବଡ ମ
ଏଇପଟେ ଯଉ ସିଂହ ନାଥା ଟିବ୍ରିଜ। ଭଟ୍ଟାରିକା
ହଁ ମୁଁ ସେଟା ବହିରେ ପଢିଥିଲି।
ଭଟ୍ଟାରିକା।
ହୁଁ ହଁ।
ହଁ।
ଆଉ ସମସ୍ତେ କଣ କରୁଛନ୍ତି ଘରେ?
ସମସ୍ତେ ଏଟ ବସିଚନ୍ତି। ସେଏ ଶୋଇଛି ଗୁବୁନି ସେ ଶୋଇପଡ଼ିଚା ସେ ସକାଳେ ଜଲ୍ଦି ଉଠିଲାଣି ସେଥିପାଇଁ ତାକୁ ଶୁଆ ହେଇଯାଇଛି। ବହୁତ ଦୁଷ୍ଟ ହଉଛି।
ଚିଲେଇ ଚିଲେଇ ତା ପାଟି କେମିତି ଥକି ଯାଉନି କେ ଜାଣେ।
କିଛି ଥକିବ ନାହିି ଖାଲି ଖାଲି ସମଙ୍କ ସହିତ ଗପ ଏଇଟା କେମିତି ହେଲା ହେଲା କଣ ଏଇଟା କେମିତି ହେଲା। ତାର ଖାଲେ ଗୋଟେ କୋଶ୍ଚିିନ ଚାଲିବ ତାର।
ତାର ଗୋଟେ କାମ କଲନି ତାର ଗୋଟେ ଖୋଲି ଦେଇଥାନ୍ତ ସେ ଗପୀଥାନ୍ତ।
ହଁ
ଗୋଟେ ଦିନରେ ଛାଡି ଦେଇଥାନ୍ତା ସେ
ହ ସେ ଫୋନରେ କଥା ହବନି ଫୋନ ରେ କଥା ହବନି ନା ଏମିତି ମନଇଛା। ମାନେ ସମଞ୍ଜା ଫୋନ ଦେଲେ କେିକେ ସମ ପଚାରେ କଣ କରୁଚୁ। ଏଇ କଣ ତାକୁ ଯାହା କହିବୁ ସେ ସେୟଆ କହିବ ତା ଇଚ୍ଛା ହେଲେ ସେ ପଚାରିବ ନହେଲେ
ପ୍ରାୟ ଛୋଟ ଛୁଆ ସେମିତି ମୋ ଭାଇଙ୍କ ପୁଅ ବି ସେିଏ ବି ସେଇଆା ଫୋନ ରେ ଜମା କଥା ହବନି। ଯାହା ମାନେ ସାମ୍ନା ସାମ୍ନି ବସିଥିବ ତାର ପୁରା ଦୁଷ୍ଟାମି ଚାଲିଥିବ। ମୋର ବି ଭୁବନେଶ୍ଵର ଯିବାର ଅଛି ହସ୍ପିଟାଲ ମୋ ମାଙ୍କ ଗୋଡ ଯେ ଫ୍ରାକ୍ଚର। ସେଇ ଲାଗି ଲେଟ୍ ହେଇଗଲାଣି ଗୋଟେ ମାସ। ଭଲ ହେଇଗଲେ ଯିବୁ। ନାଁ ସମ୍ ସମ୍ ଏ ନାଁ ହଁ।
ଏ ତାକୁ ତାମେ ବି ନବାର ଅଛି ପୁଣି ଯିବୁ ଗୋଟେ।
ଏମସ୍ ବା।
ଏମସ୍ ରେ ଭାବୁଛି ଦେଖେଇ ଦବୁ ବୋଲି।
ହୁଁ।
ଯଦି କିଏ ଚିହ୍ନା ଥିବେ ତାହେଲେ କହିବ?
ହଁ ନିହାତି କୋଉ ଡିପାର୍ଟମେଣ୍ଟ ର ଦେଖେଇବେ?
ତାର ନେଫ୍ରୋଲୋଜି। ନେଫ୍ରୋଲୋଜି ଦେଖିବ କିଡ଼ନୀ ନାଁ ସେଥିପାଇଁ ନେଫ୍ରୋଲୋଜି।
ମା ଙ୍କୁ ପଚାରିବି ଆଜି ଯଦି କିଏ ଚିହ୍ନାଥିବେ।
ସେ କିମ୍ସରେ ଆଉ ଦେଖେଇବୁନୁ ବୋଲି ଭାବିଛୁ କଣ ତାକୁ ଦେଖେଇବି ଇଚ୍ଛା ରହିଲେ କିଛି ମୂଲ୍ୟ ନାହିଁ। ଆଉ ଦେଖିବି।
ସମ୍ ବି ଭଲ ଯେ କିନ୍ତୁ ଏମସ୍ ଟା ଭଲ ମାନେ ସେଠି ଭଲ ପ୍ରଫେସର୍ ହେରିକା ଅଛନ୍ତି।
ହୁଁ ଗଭର୍ଣ୍ଣମେଣ୍ଟ ନାଁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତ ସେଠି ନିହାତି ସେମିତି ଜବ୍ ଉଁ ସେମିତି ଏଣ୍ଟ୍ରାନ୍ସ୍ ଫେଣ୍ଟ୍ରାନ୍ସ୍ ଦେଇକି ପାଠ ପଢ଼ିକି ସେମାନେ ଚାକିରି ଜବ୍ ପାଇଥିବେ ଆଉ ନହେଲେ କେମିତି ପାଇବେ ସବୁ। ସେଇଠି ଭାବିଛି ଦେଖେଇ ଦବୁ ଥରେ ହଉଛି ସେଇଟା ଏବେ କରି ରିପୋର୍ଟ୍ ସବୁ ନର୍ମାଲ୍ ରେ ଦେଖେଇଲାଣି ୟୁରିନ୍ ଟା ନର୍ମାଲ୍ ଦେଖଉଛି ସେଥିପାଇଁ ପୁଣି ଆଉଥରେ ଦେଖାହବ। ବଡ଼ିରେ ଟୋଟାଲ୍ ଚେକ୍ ଅପ୍ ଟେଷ୍ଟ୍ କରିଦେଇକି ସେ ଡକ୍ଟରଙ୍କୁ ଆଗ ଦେଖେଇବୁ ତାପରେ ସେ ଯଦି ଟେ ତାହେଲେ ଆମେ ଆଉ ଥରେ ଟେଷ୍ଟ୍ କରିଦବୁ ରିପୋର୍ଟ ସବୁ ନେଇକି ତାଙ୍କୁ ଦେଖେଇ ଦେଲେ ହବ। ହୁଁ।
ସେଠି ଏମସ୍ କୁୁ ଗଲେ ପୁଣି ଆଉଥରେ ସବୁ ଉଁ ଫାଷ୍ଟ୍ ରୁ ଟେଷ୍ଟ୍ ଫେଷ୍ଟ୍ ସବୁ କରିବେ।
ହଉ ପଛେ ଏସବୁ ରେ ଟାଇମ୍ ଲାଗିବ ଆଉ ନାଇଁ କି?
ହଁ ଟାଇମ୍ ଲାଗୁ କିନ୍ତୁ ସେ ଯୋଉ ମେଡ଼ିସିନ୍ ହେରିକା ଦେବେ ଭଲ ରିକୋଭରି କରିଯାଏ। ଭଲ ମାନେ ସେମାନେ ଟ୍ରିଟମେଣ୍ଟ ଦିଅନ୍ତି।
ହୁଁ ଆମେ ତ ସେଥିପାଇଁ ଆମେ ନେଲୁନି କାହିଁକି ନାଁ ତାର ଏବେ ହ ହଠାତ୍ ଦରକାର ଥିଲା ନାଁ ମାନେ ଅଧିକ ସୋଲିଂ ହେଇଗଲା ତାର। ତ ଆମେ ଏଥିପାଇଁ ଜାଣିକି ନେଲୁନୁ ଆମେ ସମସ୍ତେ ଜାଣିଲେ ଲେସ୍ ଲେ
ଯୋଉ ପୁରା ସେମ୍ ପ୍ରୋବ୍ଲେମ୍ ମୋ ସାନ ବାପାଙ୍କ ପୁଅର ସେ ଛୋଟିଆ ଟେ। ତ ତାର ଏଇ ବୋଧେ ପ୍ଲସ୍ ଟୁ କି କଣ।
ଏଇମାନଙ୍କର ତ ପାଣି ପ୍ରୋବ୍ଲେମ୍ ଏବେ କଣ କୋଉଠି ଦେଖୁଛନ୍ତି ତ।
ସିଏ ଏକା ସେଇ ଭୁବନେଶ୍ଵରରେ ଗୋଟେ ଘରୋଇ ହସ୍ପିଟାଲରେ। ଦେଖଉଛନ୍ତି ମା ଏଇ ସ୍ଵାଧୀନ କୋଉ ହସ୍ପିଟାଲ ରେ ଦେଖଉଛି? ହୁଁ। ସେ ସେଇଠି ଦେଖଉଛି ତାର ବି ସେମ୍ ପ୍ରୋବ୍ଲେମ୍ ତାର ୟୁରିନ୍ ଇନଫେକ୍ସନ୍ ହେଇକି କିଡନୀ ପ୍ରୋବ୍ଲେମ୍ ହେଲା।
ନାଇଁ ଇନଫେକ୍ସନ୍ ହେଲା ମାନେ ସେ କିଡନୀ ଆର କିଡନୀ ନୁହେଁ। ୟାର ତ କିଡ଼ନୀରେ କିଛି ପ୍ରୋବ୍ଲେମ୍ ନାହିଁ କିଡ଼ନୀ ମାନେ ଠିକ୍ ଅଛି। ତାର ଯୋଉ ୟୁରିନ୍ ଲିକ୍ ହଉଛି ସେଥିପାଇଁ ସେ କହିବା କଥା ଯେ ଆମ କିଡ଼ନୀ ଫିଲ୍ଟର୍ ଜାଲିଟା ତା ଫାଙ୍କ ରହିଯାଇଛି ସେଥିପାଇଁ ଯଦି କିଡ଼ନୀ ଖରାପ ହବ ତ ବହୁତ ଟେନସନ୍ ବୁଝି ପାରିଲେ। ତାର କ୍ରେଡେଟିନ ଟା ଠିକ ରହୁଛି ନର୍ମାଲ ଅଛି ହଉ। ହଉ ରଖୁଛି।
ହଁ ହଁ ହଁ ହଁ।